ହ୍ୟାଲୋ।
ଶୁଭ ସନ୍ଧ୍ୟା।
ହଁ କଣ ହାଲ ଚାଲ?
ହଁ ଭଲ ଆଉ ସେଇଠି ଆପଣଙ୍କର
ହଁ ଏଇଠି ବି ଠିକ ଅଛି ଆଉ।
ଆଚ୍ଛା ଆଉ କୋଉଠି ଅଛନ୍ତି?
ଭୁବନେଶ୍ୱର ରେ।
ଆଚ୍ଛା ଆଚ୍ଛା ଆଉ ଖିଆ ପିଆ ସରିଲା। ହଁ ମୁଁ ବି ଅଛି ଯାଇଠି ଆମର ଫୁଲବାଣୀରେ।
ଓହୋ।
ଆଉ କଣ ଖିଆ ପିଆ ସରିଲା କି ନାଇଁ?
ହଁ ଆ ଆପଣଙ୍କର?
ହଁ ମୋର ତ ସରିଲାଣି।
ହଁ ହଁ।
ଭଲ ଆଉ ସହରରେ ଅଛନ୍ତି ଆଉ କଣ କରୁଛନ୍ତି ନା କଣ? ଆଚ୍ଛା ଆଚ୍ଛା ହଁ ମୁଁ ବି ବସିଛି ଆଉ ବାହାରେ।
ମୁଁ ଘରେ ଆସି ବସିଛି ଆଉ।
ଆ୍ଛା ଆମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆଉ ଆପଣଙ୍କ ଘରେ ସମସ୍ତଙ୍କର ଭଲ ଅଛି?
ହଁ ସବୁ ଭଲ ଅଛନ୍ତି ଆଉ ସେପଟେ ପାଗ କେମିତି ଅଛି?
ହଁ ଦିପର ତ ବାସ ଟିକେ ଗରମ ଥିଲା ଏବେ ଟିକେ ନର୍ମାଲ ଅଛି ଆଉ।
ଚିନାକ
ନା ବର୍ଷା କାଲି ହେଇଥିଲା ଆଉ ଆପଣଙ୍କ ସେଇଠି?
ଏପଟେ ତ ଆମର ବର୍ଷା ହଉଚ ଏବେ ଆଜି କାଲି ହେଇଥିଲା ଆଜି ବି ହେଇନି ଆଉ।
ହ
ଏପଟେ ବର୍ଷା ସେପଟେ ବର୍ଷା ହେଲେ ବି ଗରମ ରହୁଛି। କାହିଁକିନା ଆମର ଏପଟେ ବର୍ଷା ହେଲେ ବି ଟିକେ ଥଣ୍ଡା ରହୁଛି ବର୍ଷା ନହେଲେ ବି ଥଣ୍ଡା ରହୁଛି।
ହଁ ସେଟା ଟିକେ ଥଣ୍ଡା ଜାଗା ଟିକେ ବୋଧେ।
ହଁ ହଁ। ସେମିତି କି କାଲି ଟିକେ ବେଶୀ ବର୍ଷା ହେଲା ଆଜି ତ ବର୍ଷା ହେଇଣି ଯେ ତଥାପି ଟ ଥଣ୍ଡା ଲାଗୁଛି।
ହଁ ହ। ଆଛା ଆପଣ ରିସେଣ୍ଟଲି କେତେବେଳେ ମାନେ ଗାଁ କୁ ଯାଇଥିଲେ।
ହଁ ହଁ ମୁଁ ଯାଇଥିଲି ତିନି ଚାରି ଦିନ ପୂର୍ବରୁ।
ଆଚ୍ଛା ଆଚ୍ଛା।
ଅଛି ଆ ଗାଁ ରେ ବି ବର୍ଷା ହଉଛି ପ୍ରବଳ।
ହଁ ଆ ମୋର ବି ଗାଁ ରେ ବହୁତ ବର୍ଷା ହଉଥିଲା।
ହଁ ହଁ। ଦେଇକି ଗାଁରେ ଗଲି ରହିଲି ଚାରି ପାଞ୍ଚ ଦିନ ଖଣ୍ଡେ ତାପରେ ପୁଣି ଆସିଲେ ଆଉ।
ହଁ ଏ ମୁଁ ବି ଏଇନା ରିସେଣ୍ଟଲି ଛଅ ଦିନ ସାତ ଦିନ ପର୍ଯ୍ୟନ୍ତ ଗାଁରେ ଥିଲି। ଏଇ ନା କାଲି ଆସିଲି।
ଆଉ ଗାଁରେ ସବୁ ଭଲ ଅଛନ୍ତି?
ହଁ ଏଇନା ଜଣଙ୍କ ମାନେ ଗୋଟେ କାମ ପାଇଁ ଯାଇଥିଲି ଆଉ।
ହଁ ହଁ ହଁ।
ଆପଣଙ୍କର ହଁ କାମ ହେଇଗଲା। ଆପଣଙ୍କର ସେଇ ଗାଁରେ କିଛି
ଓ ହଁ ହଁ ସମସ୍ତେ ଭଲ ଅଛନ୍ତି। ହେଲେ କିଏ ଜଣେ ଅଛନ୍ତି ନା କେତେ ଜଣ ରହୁଛନ୍ତି?
କୋଉଠି ଆମ ଘରେ ନା ଗାଁରେ?
ନାଇଁ ସେଇଠି ଯୋଠି ଅଛନ୍ତି ସେଇଠି।
ସେଇଠି ଆମେ ଟୋଟାଲ ପାଞ୍ଚ ଜଣ ଅଛୁ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର ସେଠି?
ଏଠି ଆମେ ବି ରହୁଚୁ ତି-ତିନି ଜଣ ରହୁଚୁ ଏଠି।
ଆଚ୍ଛା ଆଚ୍ଛା।
ତିନି ଜଣ ରହୁଚୁ। ଦେକି ସନ୍ଧ୍ୟାରେ ହେଲେ ଟିକେ ଯାଉଚୁ ବୁଲାବୁଲି କରୁଚୁ। ଆଉ ଘରେ ହେଲେ କେତେ ରହିବ ଏଠି।
ହଁ ଘରେ ବୋର ବି ହେଇଯାଉଚ।
ହଁ ପୁରା।
ଏଇଠି ବି ଆମେ ସନ୍ଧ୍ୟା ହେଲେ ଚାଲିଆକୁ ପଳଉଚୁ ନହେଲେ ବାହାରକୁ ଟିକେ ବୁଲିଆକ
ହଁ ଟିକେ ବୁଲାବୁଲି କଲେ ଟିକେ ଫ୍ରି ଫ୍ରା ବି ଲାଗୁଚି। ଆଉ ନିଜକୁ ବି ଟିକେ ଭଲ ଲାଗୁଛି।
ଫ୍ରେଶ ବି ଟିକେ ହେଇଯିବ।
ହଁ। ତା ପରେ ସେପଟ ଗରମକୁ ଆଉ କିଛି କରି ହଉନଥିବ ନାଇଁ?
ନା ଦି ପହରେ ଗରମ ମାନେ ଅଖାଡୁଆ ଗରମ ପୁରା।
ହଁ ପରା ସେପଟେ ଗରମ ତ ଟିକେ ଅଲଗା ଏକା।
ହଁ।
କାହିଁ ନା ଆମର ଏପଟେ ଥଣ୍ଡା ଏରିଆ ହେଇକି ବି ଟିକେ ଟିକେ ଗରମ ହଉଚି। ଆଉ ସେପଟେ ତ ଥଣ୍ଡା ବି ଜଣା ପଡୁନଥିବ?
ନା ଏଇଠି ଥଣ୍ଡା ହେଲେ ବି ମାନେ ଗରମ ଲାଗିଲା ଭଳିଆ ଲାଗିବ।
ହଁ ସେଇଟା ପରା ଥଣ୍ଡା ହେଲେ ବି ଗରମ ହଉଥିବ। ଆଉ ଗରମରେ ତ ଆଉ କହନା।
ହଁ।
ମୁଁ ବି ଯାଇଥିଲି ମଝିରେ ରହି-ରହିଲି ଗୋଟେ ସପ୍ତାହ ରହିଲି।
ଆଜ୍ଞା।
ତା ପରେ ଆସିଲି ଯେ ଗରମରେ ଆଉ ରହି ହେଲାନି ସେଠି।
ହଁ ମୁଁ ବି ଫୁଲବାଣୀ ଯାଇଥିଲି। ଥଣ୍ଡା ତ ଥିଲା ହେଲେ ହେଇଯିବଣି ଦି ତିନି ବର୍ଷ ହେଇଯିବଣି ଆଉ।
ହୁଁ ହୁଁ ହୁଁ। ଆଉ କେବେ ଯିବେ ଗାଁ କୁ?
ଏବେ ତ ରିସେଣ୍ଟଲିଶ୍ ରିସେଣ୍ଟଲି ତ ଗାଁ ରୁ ଆସିଗଲିଣି ହେରି। ଦେଖିବା ଆଉ କେତେବେଳେ ଯିବା ଆଉ।
ଟିକେ ରହିବେ ତା ହେଲେ? ଆଉ ଘରେ କଣ କାମ ଧାମ ଚାଲିଚି?
କାମ ଧାମ କିଛି ନାଇଁ ସେମତି ଅଛି ଆଉ। ଆପଣଙ୍କ ଘର କି
ନାଇଁ ଗାଁରେ ଆଉ କିଛି ନାଇଁ କାମ ନାଇଁ କିଛି ନାଇଁ ଅଛନ୍ତି ସେମିତି ଆଉ।
ହଁ। ହୁଁ
ହୁଁ ହୁଁ ଉଁ। ହେଲେ କେମତି ଗୋଟେ ଜାଗାରେ ପୁରା ମେସ୍ କରିକି ରହୁଛ। କ ନା ରୋଷେଇ ଫୋଷାଇ
ନା ନା ସେ ମାନେ କଣ କହିଲେ?
ନାଇଁ ନାଇଁ ଆପଣ ଯ ସେଠି ରହୁଛନ୍ତି ତିନି ଜଣ ମେ ପାଞ୍ଚ ଜଣ ରହୁଛନ୍ତି କେମିତି ରହୁଛନ୍ତି ମାନେ ଗୋଟେ ଆ୍ରାଗ
ହଁ ଗୋଟିଏ ଜାଗାରେ।
ଆଛା ଆଚ୍ଛା।
ପୁରା ଫ୍ୟାମିଲି ଗୋଟେ ରହୁଛୁ ନ ଆମେ ଏଠି।
ଓ ହୋ ହ ହ ଆଚ୍ଛା ଆଚ୍ଛା ଠିକ।
ଆଉ ଆପଣ ଏଠି କଣ ଖାଇବା ପିଇବା କଣ ହେଇଥିଲା।
ହଁ ଆମେ ତ ନି ଜାଗା ରୋଷେଇ କରୁଛୁ ନିଜେ ଖାଉଛୁ ନିଜେ ଇଏ କରିକି ରହୁଛୁ ଆଉ।
ହ।
ଏମତି ହେଇକି ଅଛୁ।
ହୁଁ।
ଥଣ୍ଡା ଧରିଦେଇଛି ବୋଧେ।
ହଁ ପରା ଏଇ କାଲି ପର ଦିନ ଟିକେ ବର୍ଷା ହେଲା ବର୍ଷା ଟିକେ ଉଦା ହେବାକୁ ହେଲା ତ
ହଁ।
ଥଣ୍ଡା ଟିକେ ଧରି ଦେଇେଇଛି ଗଳା ଟା ଟିକେ ପୁରା ଇଏ ହେଇଯାଉଛି।
ହଁ ଜଣା ପଡୁଛି।
ହଁ ପରା ବର୍ଷା ବାଜିଲେ ଜଲଦି ହେଇଯାଉଛି ମତେ ସେଇଡା ଗୋଟେ ମୋର ଇଏ ହେଇଯାଉଛି।
ହଁ ଏଇ ବର୍ଷା ପୁଣି ଦେହକୁ ଖରାପ ପୁଣି
ହଁ ପରା। ସେଥିପାଇଁ ଛତା ପତା ବି ନେଇନଥିଲି ଆକ୍ଚୁଆଲି ପାଗ ଟା ଭଲ ଥିଲା ତାପରେ ମୁଁ ବର୍ଷା ହବନି ବୋଲି ପଳେଇଲି ଦେଖିଲା ବେଳକୁ ହଁ ପା ଦେଖିଲା ବେଳକୁ ମୁଁ ଫେରିଲା ବେଳକୁ ସନ୍ଧ୍ୟା ହେଇଗଲା ସନ୍ଧ୍ୟାରେ ତ ବର୍ଷା ପ୍ରବଳ ହେଲା ଆଉ।
ହୁଁ।
କଣ କରିଆ ସେ ମେଡିସିନ କରିଛି ଯେ
ହଁ ଥଣ୍ଡା ମେଡିସିନ୍ ଖାଇ ଦେଇେଇଥିବେ ଆଉ।
ହଁ ହଁ। ଆ କହୁଚ ଟିକେ ଭଲ ହେଇଛେ ହେଲେ ବି ପୁରା ସମ୍ପୂର୍ଣ୍ଣ ଭଲ ହେଇନି ଆଉ।
ହଁ ରାତିରେ ଶୋଇପିଲେ ଠିକ ହେଇଯିବେ ଆଉ।
ହଁ। ଆ ଏପଡେ ଗରମ କ ଏପଟେ ବର୍ଷାକୁ ପୁରା ଇଏ ହେଇଯାଇଛି ପୁରା।
ହଁ।
ଦେ ଆଉ କୁଆଡେ ସେଥିପାଇଁ ଭଲ ବି ଲାଗୁନଥିଲା
ହଁ।
ଓହୋ ଆଉ କଣ କୁହ? କୁହନ୍ତୁ ମୁଁ ଖାଲି କହିଲି ଆପଣ ତ ରହିଲେ
ମୁଁ ଆଉ କଣ କହିବି ଏପଟ ତ ଖାଲି ଏତେ ଗରମ ଆଉ।
ହଁ ପରା। ମୋର ବି ଯିବାର ଅଛି ଯେ ଆର ମାସ ଆଡକୁ।
ହଁ ହଁ।
ଆଉ ଥରେ ଆସିବାର ଅଛି ଦେଖିବା ଯଦି ହବ ସମୟ ହେଲେ ନିଶ୍ଚୟ ଦେଖା ହବ ଆଉ।
ହଁ ହଉ।
ଆର ମାସ ଆଡକୁ ଯିବାର ଅଛି, ମୋର ବି।
ହଁ।
ସେ ଗରମ ପାଇଁ ବି ଯିବା ପାଇଁ ବି ମତେ ଟିକେ ଇଏ ଲାଗୁଛି, ବୁଝିଲ କି ନାଇଁ?
ହଁ।
କାହିଁ ନା ବର୍ଷା ଫର୍ଷା ଯଦି ଟିକେ ପଡିବ ବୋଲେ ଟିକେ ଟିକେ ଥଣ୍ଡା ଏକା ହବ ବର୍ଷା ପଡ଼ିଲେ ବି ଟିକ କେ ଏତେ ଥଣ୍ଡା ହବୋଲେ କଣ ସେମିତି ଆଗଠାରୁ ଟିକେ ଇଏ ଲାଗିବ ଆଉ।
ଏପ ଏପଡେ ଗରମ ହବ ହେଲେ ମେଘୁଆ ପାଗ ଏବେ ବୋଧେ ହେଇପାରେ।
ହଁ-ଅ। ନାଇଁ ହେଲେ ବି ଟିକେ ବର୍ଷା ହେଲେ ଟିକ
ଭଲ ଲାଗିବ ଟିକେ, ହଁ।
ହଁ। ନହେଲେ ଏବେ ଆଉ ଗଲେ ଆଉ ଖରାରେ ଗରମରେ ଆଉ ରହି ହବନି। ଉଁ ଉଁ। ସେମିତି ଆକେ ଦେଖିଆ ବର୍ଷା ଫର୍ଷା ଟିକେ ପଡିଲା
ହଁ। ହଉ
ଗଲେ ଦେଖାହବା?
ଅଉ।
ଏ ମଝିରେ ବର୍ଷା ବର୍ଷା ହେଇନି ବୋଧେ ସେପଟେ ନା ହେଇଛି?
ନାଁ ନା ଏଇଠି ବର୍ଷା ହେଇନି।
ହଁ-ଅ।
ଏଇଠି ବର୍ଷା ହେଇନି ଆହୁରି ବେଶି ଗରମ ହଉଛି।
ହଁ ପରା କାହିଁକିନା ବର୍ଷା ଫର୍ଷା ଯଦି ହେଇଥିଲେ, ଟିକେ ହେଲେ ଥଣ୍ଡା ହେଇଥାନ୍ତା।
ହୁଁ। ଏଇଠି ଗଛ ତଳେ ରହିଲେ ନ ରହିଲେ ଏକା କଥା।
ସେଇ ଗଛ ତଳେ ରହିବା ଯାହା ନ ରହିବା ସେଇଆ ସେଇଠି। ଆଉ କଣ ସେ ଗଛ ବି କିଛି କାମ ଦବନି ସେଇଠି।
ଗଛରେ ତ ପଥର ହିଁ ନଥାଏ।
ନା ପବନ ବି ହଉଥିବ ନା କଣ ହଉ
ପବନ ତ ବିଲକୁଲ ନାହିଁ ସନ୍ଧ୍ୟାରେ, ନାଇଁ ସକାଳେ ନାଇଁ କିଛି ନାହିଁ।
ହଁ ନାଇଁ ପବନ ହେଲେ ହେଲେ ଟିକେ ରହି ହେଇଥାନ୍ତା।
ହଁ।
ପବନ ନାହିଁ କିଛି ନାହିଁ ଖାଲି ଖରା ଗରମ ବଲେ ଆଉ କେମିତି କଣ ରହିବେ?
ଅଁ। ଆପଣଙ୍କର ତ ସେଇଠି ଥଣ୍ଡା ରହିବ, ଆଉ ଆରାମ ରେ କିଛି ଟେନସନ
ଏ ଥଣ୍ଡା ବର୍ଷା ନହେଲେ ବି ଥଣ୍ଡା ସନ୍ଧ୍ୟାରେ ଥଣ୍ଡା ହଉଛି ଆଗା।
ହାଁ।
ଦେଖିବା ଯଦି ବର୍ଷା ଫର୍ଷା ଟିକେ ହେଲେ, ଯିବି ଆଉ ଯିବାର ଅଛି, ମୋର ବି ଯେ!
ଆଜ୍ଞା ଆଜ୍ଞା।
ହଉ ଠିକ ଅଛି, ଭାଇ ବହୁତ ବହୁତ ଧନ୍ୟବାଦ।
ହଁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ହଉ ହଉ ଠିକ। ଠିକ୍ ଅଛି ଠିକ୍ ଅଛି।